ହ୍ୟାଲୋ ତୁ କହୁନୁ। ହ୍ୟାଲୋ।
ହଁ ମିଷ୍ଟର୍ ଆରିଅନ ମହାନ୍ତି।
ହ୍ୟାଲୋ। ହଁ କୁହନ୍ତୁ ହଁ କୁହନ୍ତୁ। ଆମେ ଏଠି ବସୁଛୁ ଆଉ ତମେ କଣ କରୁଛ? ଓହୋ। ଆଉ କଣ ଖବର ସବୁ ଭଲ।
ସବୁ ଭଲ କ
ଓ ଓହୋ। ଆଉ କଣ ଖାଇଦଥିଲେ ସକାଳେ ସନ୍ଧ୍ୟାବେଳେ।
ପଖାଳଭାତ ମାାଛଭଜା।
ଓହୋ ଆଉ କଣ ଖାଇଥିଲ ଖାଲି ପଖାଳଭାତ ମାଛ। ଏବେ କଣ ଖାଇଥିଲେ ନ ଏବେ କିଛି ଖାଇନଥିଲି?
ଏବେ ଭୋଜି କରିଥିଲୁ ସାଙ୍ଗସାଥି ସବୁ ଚିକେନ ଭାତ ଆଉ ଦିଟା ଆଲକଲ।
ହୁଁ ହୁଁ ଆଉ?
ଆଉ ଆଉ କଣ ଖାଇଥିଲେ? ହ୍ୟାଲୋ।
ପ୍ରୋଗ୍ରାମ ଅଟଥିବା
ଖାଇବା ପାଇଁ ପ୍ରୋଗ୍ରାମ୍ ଅଛି। ନା କ'ଣ? ହ୍ୟାଲୋ। ହଁ କୁହନ୍ତୁ କ'ଣ ଖାଇବା ପାଇଁ ପ୍ରୋଗ୍ରାମ୍ ଅ ଛି। ଅଁ ତମେ ଯାହା ଭୋଜି କରିଥିଲ କ'ଣ କ'ଣ ହେଇଥିଲା ଏଠି?
ଚିକେନ୍, ଭାତ ଆଉ ଆଲକୋହଲ୍।
ଓ ହୋ ଆଲକୋହଲ୍।
କ'ଣ ସୁବୁନି ଭଲସେ? କ'ଣ ଚଲୁଛ୍? ହୁଁ?
କ'ଣ କୁହନ୍ତୁ?
ମୁଁ କହିଲି ଆଲକୋହଲ୍।
ଓ ହୋ। ଆଲକୋହଲ ଆଉ କ'ଣ? ଆଉ କ'ଣ କେମିତି ଭୋଜି ଟା ହେଲା ଭଲ ସମ୍ପୂର୍ଣ୍ଣ ପୁଡିଲା ନା ଆଉ ଭୋଜି କରିଚାଲିଲେ।
ଆଜ୍ଞା?
କ'ଣ?
କ'ଣ କହିଲେ?
ଭୋଜି ସଇଲାଣି ନା ଏବେ ବି ଭୋଜି ହଉଛି?
ଭୋଜି ସଇଲାଣି।
ଆଚ୍ଛା। ଭୋଜି ସଇଲାଣି ଏବେ କୋଉଠି ଘରେ ଅଛ ନା ଘର ବାହାରେ?
ବାହାରେ ଅଛୁ।
ଓ ହୋ।
ଓ ହୋ।
ମୁଁ ବି ସେଇ ବାହାରେ ଅଛି। ଆମ ସାଙ୍ଗ ଜଣଙ୍କର ତାଙ୍କ ଗାଡି ଟା ଖରାପ୍ ହେଇଛି। ଗାଡି ବିଷୟରେ ତମେ କ'ଣ ଜାଣିଛ? ଯଦି ଚାଲୁନଥିବ ଗାଡି ଟା ଷ୍ଟାର୍ଟ ହଉନଥିବ ତାହେଲେ କ'ଣ କ'ଣ କରିବା?
ଗାଡ଼ିଟାକୁ ପେଲିକି ଷ୍ଟାର୍ଟ କରିବାକୁ ବାଧ୍ୟ। ହଁ। ଆଉ କିଛି ଇସ୍ୟୁ ଉପାୟ ନାହିଁ? ନାଁ। ଆଉ ଉପାୟ ଅଛି ଇଞ୍ଜିିନ ଟାକୁ କାଢିକି ବୋହିକି ନେଇକି ଠିକ୍ କରିକି ଆଣନା ଠିକ୍ କରିବ।
ସେ ଟା ବହି କିନା କ'ଣ ନେବୁ ବେଟ୍ରି ଗାଡିଟାକୁ କିଏ ତାର ନେଇକିନା ତ ଯିବ୍
ଆରେ ତୋର ଯିବାର ଏଠି। ହୁଁ, ଚଳିବ ସେମିତି କଲେ ହବ।
ହଁ ହୁଁ।
ଆଚ୍ଛା, ଆଉ କ'ଣ କୁହନ୍ତୁ?
ହଁ। ଆଉ କ'ଣ ଆଉ ଆମେ ତ ସବୁ ଏମିତି ଆଉ। ବୁଲୁଛୁ ଗାଁରେ ଆଉ ହାତ ଫାତ ଫ୍ୟାକ୍ଚର ହେଇଥିବାରୁ ଆମେ ଦୁଃଖିତ। ହାତ ଫ୍ୟାକ୍ଚର ହେଇଛି କି, କେମିତି ହାତ ଫ୍ୟାକ୍ଚର ହେଇଛି? ଗାଣ୍ଡିରୁ ପଡ଼ିଲି ଗାଡ଼ିରୁ ଓହୋ ଗାଡ଼ିରୁ ପଡ଼ି ଯାଇଥିଲା। ଆଜ୍ଞା।
ହଁ।
ହଁ। ତାହେଲେ କ'ଣ କରିବାର ଯିବା ବ୍ୟାଣ୍ଡେଜ୍ ମାରୁଛ? ହୁଁ, ବାଣ୍ଡେଜ୍ କରିଛି ହାତକୁ।
ଓ ହୋ। ବ୍ୟାଣ୍ଡେଜ କରିଛ ଭଲ ଆଉ।
ଆଜ୍ଞା।
ଆଉ ପୁରୀ ଜଗନ୍ନାଥ ମନ୍ଦିର ବିଷୟରେ କଣ କିଛି ଜାଣିଛ ନା କିଛି ଜାଣିନ।
ଜଗନ୍ନାଥ ବହୁତ ପୂର୍ବ ପୁରୁଷ ମନ୍ଦିର।
ହଁ। କଣ ଆଉ କଣ ଜାଣିଚ?
ଆଜ୍ଞା।
ଆଉ କଣ ଜାଣିଚ?
ଏମିତି ଅନେକ କିଛି ଜାଣିଚି ଆଉ।
ଓ ହୋ। ଆଉ ପୁରୀରେ କିଏ କିଏ ଠାକୁର ରହୁଛନ୍ତି?
ଜଗନ୍ନାଥ ବଳଭଦ୍ର ସୁଭଦ୍ରା।
ଆଚ୍ଛା।
ଏବେ ପୁରୀ ଜଗନ୍ନାଥଙ୍କର ବିଶ୍ଵର ଜଗନ୍ନାଥ ଯୋଉ ଜଗତର ନାଥ ଠାକୁର ଜଗନ୍ନାଥଙ୍କର ଆସୁଛି ରଥଯାତ୍ରା।
ଆଜ୍ଞା।
ତାଙ୍କର ପ୍ରଭୁ ରଥରେ ବିଜେ କରି ହୁଁ ରଥରେ ଯାତ୍ରା ଯାତ୍ରା କୁ ଇଏ କରିବେ ସିଏ। ମାଉସୀମା ମନ୍ଦିର ଯାଏ ଗୁଣ୍ଡିଜା ମନ୍ଦିର ଯାଏ ଗୁଣ୍ଡିଚା ମନ୍ଦିରରେ ଆଠ ଦିନ ରହି ଫେଣେ ଆଣେ ଆସିବା ମନ୍ଦିରକୁ।
ଓ ହୋ। ଏମିିତି ତାଲେ
ଆଜ୍ଞା।
ଆଉ କଣ ଭାଇ ଜାଣିଛ ଦିଟା ମନ୍ଦିର ଇଏ। ହ୍ୟାଲୋ।
ଆଉ ଠାକୁରଙ୍କର କାଲି ହଉଛି
ହୁଁ କାଲି ସ୍ନାନ ପୁର୍ଣିମା ଅର୍ଥ କଣ?
ସ୍ନାନ ପୁର୍ଣିମା ଅର୍ଥ ହଉଛି ଠାକୁର କାଲି ସ୍ନାନ କରିବେ।
ମାନେ ଗାଧେଇବେ, ସୁନାବେଷ ଧରୁନି ଯା କାଲି ହେବି ନା। କଣ ମାନେ?
କାଲି ଠାକୁର ସ୍ନାନ କରିବେ ଠାକୁର ସ୍ନାନ କଲା ପରେ ଜର ରେ ପଡ଼ିବେ ନଅ ଦିନ କାଳ।
ହଁ କି ତାଙ୍କ ମାଉସୀ ମା ଘରକୁ ଯିବେ ବୋଲି।
ଆ
କଣ?
ନା ନା ଏଟା ସିଜିନ ଚେଞ୍ଜ ହଉଛି ନା।
ଓହୋ ଜର ପଡ଼ିବେ କାଲିଠୁ।
ହୁଁ କାଲି ସ୍ନାନ କଲା ପରେ। ଠାକୁର ଜଗନ୍ନାଥ ଶ୍ରୀ ଜଗନ୍ନାଥ ଜ୍ୱରରେ ପଡିବେ ଜ୍ୱରରେ ପଡି ସିଏ ନଅ ଦିନ କାଳ ଜରରେ ପଡିବେ ନଅ ଦିନ କାଳ ଆମକୁ ଯେମିତି ଡକ୍ଟର ଉଁ ମେଡିସିନ ଦିଏ ଇଏ ଦିଏ ତାଙ୍କର ସେମିତି ଆସିବେ ବୈଦ ବୈଦ ଯୋଉଟା କି ଚେରମୂଳି ଔଷଧ ଦେଇକି ଠାକୁର ଶ୍ରୀ ଜଗନ୍ନାଥଙ୍କୁ ଠିକ କରାଇବେ।
ଆ କିଏ ଆସିବେ?
ବୈଦ ବୈଦ।
ଓ ହୋ।
ବୈଦ ଆସିକି ଠିକ୍ କରିବେ ବୈଦ ଆସିକି ଠିକ୍ କଲା ପରେ
ହଁ ହଁ।
ସିଏ ନଅ ଦିନ ପରେ ତାଙ୍କର ସୁନାବେଶ କେବେ ମୁଁ ତ ଜାଣିନି ତାପରେ ଭଗବାନ ସୁନାବେଶ ହେବେ।
ହୁଁ ହୁଁ।
ସୁନାବେଶ ହେଲା ପରେ ଷୋହଳ ତାରିଖ ହୋଉଚି ଆମର ଗୁଣ୍ଡିଚା।
ହୁଁ।
ଗୁଣ୍ଡିଚା ବା ଷୋହଳ ତାରିଖ ଦିନ ଠାକୁର ସକାଳୁ ଫୁଲ ଚନ୍ଦନ ସବୁ ଇଏ କରି ନୂଆ ବସ୍ତ୍ର ଗ୍ରହଣ କରି ସିଏ ସବୁ ଇଏ କରିକିନା ପହଡି କରିବେ ପହଡି ମାନେ ପ ପହଡ଼ି ମାନେ ଠାକୁରଙ୍କୁ ମାନେ ଯେମିତି ଆମେ ଦୋଳିରେ ଖେଳୁ ସେମିତି ଠାକୁରଙ୍କୁ ହଲେଇ ହଲେଇ ଆଣିବେ ରଥକୁ ବିଜେ କରିବେ।
ଆଛା। କେମିତି?
ରଥକୁ ବିଜେ କଲା ପରେ ଠାକୁର ରଥରେ ପ୍ରବେଶ କରିବ ପ୍ରବେଶ କଲା ପରେ ଯୋଉ ଆମର ରୁହନ୍ତି ପଣ୍ଡା ମାନେ ସବୁ ଘଣ୍ଟ ହୁଳ ହୁଳି ଦେଇକି ଆଉ ଯୋଉ ଆମର ଯିଏ ରଥରେ ସାରଥି
ହୁଁ।
ସିଏ ରଥକୁ ଯେତେବେଳେ ଠାକୁର ଫାଷ୍ଟ ବିଜେ କର ତାଙ୍କ ଆଗରେ ରାଜା ରାଜା ତାଙ୍କ ନାଁ ମନେ ପଡୁନି ସେ ରାଜା ଫାଷ୍ଟ ଝାଡୁ ମାରିବେ ଠାକୁରଙ୍କୁ ଝାଡୁ କରି ଆଜ୍ଞା?
ଛେରା ପହରା କୁହନ୍ତି ତାକୁ
ଛେରା ପହଁରା କରିକି ଠାକୁରଙ୍କୁ ରଥକୁ ଆଣିବା ଆଣିଲା ପରେ ଠାକୁର ରଥ ଥର ଚରିଲା ପରେ ଘଣ୍ଟ ହୁଳ ହୁଳି ଦେଇ ଠାକୁରଙ୍କୁ
ବ
ଅଣ୍ଡା ମାଣ୍ଡା ରଥରେ ଅଣ୍ଟ ହୁଳହୁଳି ଦେଇ ହୁଁ ଇଏ କଣ ତ ଯିଏ ଆମର ଇଏ କରନ୍ତି ପ୍ରବଚନ ଦିଅନ୍ତି
ହଁ ସାରଥିୀ
ହୁଁ ରଥର ସାରଥି ଯିଏ ସିଏ କିଛି ଉଁ ଭଣ୍ଡ କହିଲାଠୁ ମାନେ କିଛି ଦୁର୍ଗନ୍ଧ ସାରିଲାଠୁ ରଥ ଆଗକୁ ଗଢିବ ଗଢିଲାଠୁ ର ଥ ଯାଇକି ମାଉସୀ ମା ମନ୍ଦିର ପାଖରେ ରହିବ ମାଉସୀ ମା ମନ୍ଦିରରେ ସିଏ ପୋଡପିଠା ଛେନା ଲବଣୀ ଲହୁଣୀ ସବୁ ଖାଇକିନା ସେଠୁ ଫେଣି ଯିବେ ଗୁଣ୍ଡିଜା ମନ୍ଦିର ଗୁଣ୍ଡିଜା ମନ୍ଦିରରେ ସେଦିନ ଠାକୁର ରଥ ଉପରେ ରହିବେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ରଥ ଉପରେ ରହି ତା ପରଦିନ ଠାକୁର
ତାେଲେ ଗୁଣ୍ଡିଚା ମନ୍ଦିର ଯାହା ଇଏ ସେ ଗୁଣ୍ଡିଚା ମ ମା ମାଉସୀ ମା ଘରକୁ ଯିବେନି ସେ ରଥ ଉପରେ ରହିବେ
ହୁଁ ରଥ ଉପରେ ରହିକି ପୋଡପିଠା ଖାଇକି ମାଉସୀ ମା ମନ୍ଦିର ବାଟରେ ପଡିବ। ରଥପୁର ରହିକି ସେ ପୋଡ ପିଠା ଖାଇକି ଯିବେ।
ଆଛା।
ଯାଇକିନା ସେ ସେଠା ଇଏ କରିକିନା ତାପରେ ଗୁଣ୍ଡିଚା ମନ୍ଦିର ଯିବେ ଗୁଣ୍ଡି ଇଣ୍ଡିଚା ମନ୍ଦିରରେ ଯୋଉ ଆଠ ଦିନ ରହିବେ ଆଠ ଦିନ ଯାକ କଣ ଖାଇବେ? ଶାଗ ମୁଗ ଏସବୁ ଜିନିଷ ସିଏ ଖାଦ୍ୟ ଗ୍ରହଣ କରିବେ। ଖାଦ୍ୟ ଗ୍ରହଣ କରିକି ଫେଣେ ଛବିଶି ତାରିଖ ଦିନ ଠାକୁର ବାହୁଡା ଦିନ ବାହୁଡିବେ କୋଉଠି କି? ତାଙ୍କ ମନ୍ଦିରକୁ। ଶ୍ରୀ ଜଗନ୍ନାଥ ବଳଭଦ୍ରା ମା ସୁଭଦ୍ରା ବାହୁଡ଼ିବେ।
ଆଚ୍ଛା ଏମିତି ତାହେଲେ। ତମ ଗାଁରେ ରଥଯାତ୍ରା ହୁଏ।
ଆଜ୍ଞା ଆମ ଗାଁରେ ରଥଯାତ୍ରା ହୁଏ। ଆମ ଗାଁରେ ବି ନୂଆ ରଥ ବନାହଉଛି।
ଆଚ୍ଛା ଏତିକି ଥିବେ ମୁଁ ଯୋଉ ପ୍ରଶ୍ନ କହି ଥିବାରୁ ଏତିକି ବହୁତ ଆନନ୍ଦ ମତେ ଲାଗୁଛି ଦୟାକରି ଏବେ ରହୁଛି। ଧନ୍ୟବାଦ।